ହ୍ୟାଲୋ, ହଁଠି ଶୁଭଛି ତ? ବସିଛି। ଆପଣ?
ଓ ହୋ, ମୁଁ ଟିକେ ଠାକୁର କରୁଥିଲି ତ।
ଆଚ୍ଛା।
ଠାକୁର ପୂଜା କରିକି ଆସିଛି ଆଉ।
ଆଜ୍ଞା, ଆଉ ଚା ହେରିକା ପିଇ ସାଇଲେ? ମୁଁ ଆଣ୍ଟି ଘରକୁ ଯାଇନି ବା, ଟିଉସନ ଜଷ୍ଟ ବ-ସାରିକି ଦୋକାନକୁ ଆସିଛି।
ଓହୋ, ନାଇଁ ମୁଁ ଠାକୁର ତ ଏଇଠି କରିକି ଆସିଲି। ଚାହା ହେଇକା ବୋଉ ହେଇକା ପିଇବେ କରାହେଇନି ଆଉ।
ଆଚ୍ଛା, ଆଉ ଭଲ ତ ସବୁ?
ହଁ ସବୁ ସେମ୍ ଭଲ।
ଆଚ୍ଛା ଆ, ହଁ ବୋଉ ହେରକା ଭଲ ଅଛନ୍ତି। ହଁ ସେମିତି ଆଉ ବୋଉଙ୍କର ତ ପ୍ରାୟ ଟାଇମ୍ ଦେହ ଟିକେ ଭଲ ରୁହେନି ନା। ସେଥିପାଇଁ ଆଉ।
ଛୁଆମାନେ ପାଠ ପଢ଼ୁଛନ୍ତି ବସିକି।
ଓ ହୋ। ହଉ ଆଜି ଟିକେ କୃଷି ଉପରେ ଆଲୋଚନା କରିବା?
ହଁ କୁହନ୍ତୁ।
ଆଚ୍ଛା। ଦେଖନ୍ତୁ ଭାରତ ଏକ କୃଷି ପ୍ରଧାନ ଦେଶ ଠିକ୍ ଅଛି।
ହୁଁ।
ତ ଏହାର ଅଧିକାଂଶ ଲୋକମାନେ କଣ କରନ୍ତି ନା କୃଷି ଉପରେ ନିର୍ଭର କରି ଚଳନ୍ତି ସତକଡା ସତୁରୀ ଭାଗ ଲୋକ। ଠିକ୍ ଅଛି।
ହଁ।
ତିନକୁ ଦିନ କଣ ହଉଛି ଅ, ଯେହେତୁ ଅ, ଚାଷ ଜମିର ଅଭାବ ରହୁଛି ଲୋକମାନେ କରିବାକୁ ବୁଝୁଛନ୍ତି ନା ତ ଯଦି ଏମିତି ହିଁ କରିବେ ତୋମେ ଖାଇବ କଣ? ଖାଇବାଟା ତ ନିହାତି ଦରକାର ନା।
ହଁ ଆଜିିକାଲି ତ ମାନେ ଟାଉନ୍ ମାନଙ୍କରେ ନା ଏଇ ଆମ ଗାଁ ଗହଳିରେ ମାନେ ବହୁତୁ ମାନେ ବିଲବାଡି ପଡ଼ିଆ ରଖୁସନ୍ତି। କୃଷି ମାନେ କରୁ ମାନେ ବହୁତ ମାନେ କିଛି ବି କରୁନାହାନ୍ତି ଅବିକା।
ଆଜ୍ଞା।
ଉଁ, ଆଉ ଯାହାବି ଯିଏ କରୁଛନ୍ତି ସେ ଧାନ ଯାହା ହଉଛି ହଉଛି ନହେଲେ ମାନେ ପ୍ରାୟ କରୁନାହାନ୍ତି ଆଉ।
ଆଜ୍ଞା। ତ ମୁଁ କହିବା ଯୋଉ କୃଷି ଶବ୍ଦଟି ଯାହା କୁ ଓଡିଆରେ କଣ କୁହନ୍ତି ନା ହଳ କରିବା। ଯାହା ଫସଲ ଉତ୍ପାଦନକୁ ବୁଝାଏ। ଯାହାର ସଂସ୍କୃତ ଶବ୍ଦ କୃଷ ରୁ ଆସିଛି। କୃଷ ମାନେ କର୍ଷଣ କରିବା। କଷଣ ମାନେ କାହାକୁ କଷିବା? ନା ମାଟିକି ଆମେ କଷିକି ତା ଦେହରେ ଯୋଉ କୁହନ୍ତିନି ଏ ଯେ କୃଷକ ଚାହିଁଲେ ହିଁ ସିଏ ବ- ଟାଙ୍ଗରା ଭୂଇଁ ରେ ସୁ-ସୁନାର ଫସଲ ତିଆରି କରିପାରିବ। କେବଳ ସେଟା କୃଷକ ସେଟା ହିଁ ଅଛି, ଆଉ କୃଷକ ପାଖରେ ଆମେ ସ ସବୁବେଳେ ମାନେ କଣ କହିଲେ ଋଣୀ ହେଇକି ରହିବ ଏଥିପାଇଁ ସେ ଯଦି ଚାଷ ନ କରିବ ତାହେଲେ ଆମେ କଣ ଖାଇପାରିବାନି। ବୁଝିପାରୁଛନ୍ତି ନା?
ହଁ ହଁ ଠିକ କଥା ସେ ସେମାନେ ନା କଲେ ହୁଁ।
ଆଜ୍ଞା କୁହନ୍ତୁ?
ସେମାନେ ସେଇଟା ବୁଝୁନାହାଁନ୍ତି ଆଉ ଯୋଉମାନେ ଅଛନ୍ତି ବି ସେମାନେ କଣ ଯୋଉ ଅଳ୍ପ ଭଉତୁ ଯାହା କରୁଛନ୍ତି ସେ ଫସଲ ନା ସମସ୍ତେ ମାନେ ବୁଝା ହେଉଛି ନା ଏମିତି ପର ଏବେ ବି ଆମ ଗାଁକୁ ନା ଆସିଥିଲେ କୃଷିଙ୍କ ବିଷୟରେ କଥା ହେବା ପାଇଁ
ଆଜ୍ଞା।
ସେମାନେ କହିଲେ ଯେ ମୁଗ ମାନେ ମୁଗରେ କେମିତି ପୋକ ଲାଗୁଛି। ଆଉ କେମିତି ପୋକ ମାନେ ମରିବେ ସବୁ ହିଁ ବୁଝେଇଥିଲେ ଆମୁ କୁ ଆମେ ଏଇ ଯୋଉ ମାନେ ମିଟିଂ ହଉଥିଲା ନା ଆମେ ଯାଇଥିଲୁ ସେ ହିଁ ବୁଝଉଥିଲେ ଆଜି ହିଁ ମିଟିଂଟା ହଉଥିଲା ଏଗାରଟା ବେଳକୁ ହେଲା?
ଆଜ୍ଞା।
ସେମାନେ ବୁଝାନ୍ତି ପୋକରରେ କେମିତି ମାନେ ମୁଗ କେମିତି ବୁଣିବେ। ସେ ଜଣେ କହିଲେ ଯେ ଆମେ ମୁଗ ବୁଣୁନୁ କାହିଁକି ବୁଣୁନା? ସେ ପଚାରିଲେ କାହିଁକି ତମେ ଚାଷ କରୁନ ତମେଯଦି ଚାଷ ନ କରିବ ନିଜେ ଖାଇବ କେମିତି ସମସ୍ତି ହିଁ ତମେ ନା କଲେ ସମସ୍ତେ ହିଁ ଖାଇବେକି ଚ ସବୁ ଗୋଟା ହବ। ସିଏ କହିଲେ ଯେ ଆମେ ସାର ପାଉନୁ ସେମାନେ କହିଲେ।
ଆଜ୍ଞା।
ଆମେ କହିବା କଥା ଯେ ସାର ଯଦି ପାଉନୁ ସାର ଟା କେମିତି କରିବା ସେଇଟା ଆମେ କୃଷି ମୂଲୋ କ ନା ଆମେ ସକାଳୁ ଉଠିଲେ ଚାଷ ବାସ କଲେ ନା ଉଁ ଦି ପଇସା ପାଇବା। ଆଉ ସିଏ ସେଇଥିପାଇଁ ହିଁ ବତେଇଲେ ତାଙ୍କୁ ଏମିତି ଚାଷ କରିବ। କେମିତି କଣ ସବୁ ବତେଇଲେ।
ଆଜ୍ଞା।
ଆଜିକାଲି ବି ମାନେ କଣ ପ୍ରାୟ କହୁଛନ୍ତି ହଁ କାହିଁକି ଆମେ କରିବା। ଆରେ ଆମେ ଯଦି ନ କରିବା ଖାଇବେ କେମତି ସମସ୍ତେ ନା। ଚଳିବାକୁ ନିହାତି ଦରକାରେ।
ହଁ ଦେଖନ୍ତୁ ମୁଁ କହିବା କଥା ଯୋଉ କୃଷି କହିଲେ ବା ଚାଷ କହିଲେ ଚାଷ ହଉଛି ମୁଖ୍ୟତଃ ଦୁଇ ପ୍ରକାରର ବୁଝିପାରୁଛନ୍ତି ନା ଗୋଟେ ଖରିଫ ଫସଲ ଗୋଟେ ହଉଛି ରବି ଫସଲ ଖରିଫ ଫସଲ କେବେ ହୁଏ ହଁ ତ ଖରିଫ ଫସଲ ପାଇଁ କଣ ନା ବର୍ଷା ପାଣି ବା ପାଣିର ଆବଶ୍ୟକତା ଅଧିକ ଥାଏ ଯୋଉଟା ବର୍ଷା ଦିନେ ଚାଷ କରାଯାଏ। ଠିକ ଅଛି ଯେମିତି ଧାନ ତ ଯଉଗୁଡାକ ସବୁ ଆମର ମୁଖ୍ୟ ମାନେ କଣ? ପାଣି ଅଧିକ ଆବଶ୍ୟକ ବୁଝିପାରୁଛନ୍ତି ନା? ଉଁ ସେମତି ରବି ଫସଲ ଯୋଉଟା ଆମର ଶୀ ଦିନିଆ ଫସଲ ପ୍ରାୟତଃ ଡାଲି ସୋୟାବିନ ତ ଏଇଗୁରା ସବୁ ରବି ଫସଲ ଆଜ୍ଞା। ତ ମୁଁ କହିବା କଥା ଦିନକୁ ଦିନ ଚାଷୀ ମାନେ ଏଥିରୁ ଚା ର ମୁହଁ ମୋଡିବାର କାରଣ ହଉଛି ଦେଖନ୍ତୁ ଠିକ ସମୟରେ ବର୍ଷା ହଉନି। ଯାହାଦ୍ଵାରା କଣ ହଉଛି ନା ଚାଷୀ ଧାର ବା ଋଣ ଆଣିକି କଣ କରୁଛେ? ଚାଷ କାମରେ ଲଗଉଚି। ତ ଲାଭ ତ ଉଠିବା ଦୂର କଥା ତ ମୂଳ ବି ଉଠି ପାରୁନି ଯାହା ଦ୍ଵାରା କଣ ହଉଚି। ଵୋହୁତ୍ ଲୋକ ଆତ୍ମହତ୍ୟା କରୁଚନ୍ତି ତ ସେମାନେ ବି ବୁଝିଗଲେଣି। ଯେ ଆମେ କାହିଁ ଅଯଥା ଏଠି ମାନେ ଚାଷରେ ଗଧ ଭଳିଆ ପରିଶ୍ରମ କରିବୁ। କୋଉ ବର୍ଷ ଯଦି ଲାଭ ହଉଚି ହଉଚି କୋଉ ବର୍ଷ ହଉନି। କାହିଁ ନା ସହରରେ ମୂଲ ଲାଗି ପେଟ ନ ପୋଷିବୁ ବୁଝିପାରୁଚନ୍ତି ନା କିନ୍ତୁ ସେଥିପାଇଁ କଣ କରୁଚନ୍ତି ଆଜ୍ଞା।
ସେଇଟା ଠିକ୍ ଯେ ଆମେ ତଥାପି ପରିଶ୍ରମ କରିବା। ପରିଶ୍ରମ ନକଲେ କୋଉଟା ହେବ କି? ଯେହେତୁ ଆମେ ହେଉଚି କୃଷି କୃଷି ଲୋକ ମାନ ନିହାତି ଯାହାବି ହୋଉ ଫସଲ ଅଳ୍ପ ବହୁତ୍ ଯାହାବି ହୋଉ ସେଠିକିନା ବାଇଗଣ ହଉ। ଖରାଦିନ ତ ବାଇଗଣ ନିହାତି। ବାଇଗଣ ହୋଉ କି ଭେଣ୍ଡି ହୋଉ ଯୋଉ କୌଣସି ପନିପରିବା ବି ହୋଉ ଲଗେଇ ପାରିବ। କିନ୍ତୁ ପାଣି ଅଭାବ। ପାଣି ଅଭାବ ହେଲେ ବି କୃଷ ମାନେ ଅଛି ବ୍ଲକ ଅଛି ନା। ସେ ବ୍ଲକକୁୁ ଯାଇକି କମ୍ପ୍ଲେନେ କରିବା ନାହିଁ ଆମେ ପାଣି ପାଉନୁ ଆମ ପାଇଁ କି କିଛି ବି ଗୋଟେ ସୁବିଧା କରନ୍ତୁ ସେମାନେ ହିଁ କରୁନାହାନ୍ତି କାହିଁକି ନା ସେମାନେ ଆଉ ଚାହୁଁନାହାନ୍ତି ସେ ବେଶୀ ବି ଏଇଆଡେ ନା ପ୍ରାୟ ବିଲ ବାଡି ଦେଖିବ ପଡିଆ ପଡିଥିବ।
ହଁ ତ ମୁଁ ତାପରେ ଆଉ ଗୋଟେ ନୂଆ କଥା ଦେଖନ୍ତୁ। ଚାଷୀ ଆମେ ଯୋଉ ଖାଉଚେ ପରିବା ହେଉ ଇଏ ହେଉ। ଆମେ ଯୋଉ ଖାଦ୍ୟ ଟା ଖାଉଚେ କେବଳ ବିଷ କ ଖାଉଚେ ବା ସାର କ ଖାଉଚେ। କାହିଁକି ନା ଚାଷୀ ବି ସବୁଥିରେ ତାର ଲାଭ ଦେଖିଲାଣି ସେ ଦେ ଦେଖଥିବେ ମୁଁ ଅ କହୁଚି ଯେ ଶୀତ ଦିନେ ଯୋଉ କୋବି ଆମର ହୁଏ। ତ କୋବି ଯେତେବେଳେ ବଜାରେ ରେଟେ ଅଧିକ ଥିବ ନା ଗୋଟେ ପ୍ରକାର ସ୍ପ୍ରେ ଅଛି ତାକୁ ଯଦି ମାରିଦେବେ ଦି ଦିନି ଭିତରେ କୋବି ଗୁରାକ ଅଢେଇ କେଜି ତିନି କେଜି ହେଇଯିବ ବୁଝିପାରୁଚନ୍ତି ନା। ଦି ଦିନି ଭିତରେ ତାପରେ ଯଦି ବ ଯେ ଆର ରେଟେ କମିଗଲା ତ ସେ କଣ କରିବ ଗୋଟେ ସ୍ପ୍ରେ ଅଛି। ସେ ତାକୁ ମାରିଦେବେ ସେ ଆଉ ବଢିବ ହିଁ ନାହିଁ କି ଖରାପ ବି ହବନେନି। ଏମତି ତାକୁ ଆଣିଲେ ଆମେ ପଇସା ଦେଇକି ବି ବିଷ ଖାଉଚେ। ଯାହା କଣ ହୋଉଚି ନା ଆମ ଶରୀରକୁ ଆସ୍ତେ ଆସ୍ତେ ରୋଗା ରୋଗ ଗ୍ରସ୍ତ କରିଦଉଚି। ଦେଖିବେ ଏବେ ପ୍ରାୟ ଲୋକ ବୟଷ ହବା ଆଗରୁ ବୁଢା ଦେଖା ହୋଉଚନ୍ତି କାହିଁକି ଖାଦ୍ୟ। ରାତି ଅନିଦ୍ରା ଏଗୁଡା ସବୁ ଯେହେତୁ ତ ମୁଁ କହିବା କଥା।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
ଯେ ଆମେ ଏବେ ବି ମାନେ କଣ କହିଲେ? ପୁରାତନ ପଦ୍ଧତି ଆଧୁନିକ ପଦ୍ଧତିରେ ଚାଷ କରେଇବା। ତ ବହୁତ୍ ଆମେ କଣ କରିବା ଆଗେ କଣ କରୁଥୁଲେ। ନା ଏକର ଏକର ଜମିରେ କଣ କରୁଥିଲେ ଗୋଟେ ପ୍ରକାର ଫସଲ କରୁଥିଲେ ବା ଅନବରତ ଭାବେ ଦୁଇ ବର୍ଷ ତିନି ବର୍ଷ ଧରି ଗୋଟିଏ ପ୍ରକାର ଫସଲ କରୁଥିଲେ ଯାହା ଦ୍ଵାରା କଣ ହଉଥିଲା। ନା ମାଟିର ଯୋଉ ଇଏଟା ସରୁଥିଲା ଗୋଟେ ପ୍ରକାରର ସାର ସରୁଥିଲା। ମାଟିରେ ବହୁତ୍ ପ୍ରକାର ଅଛି ନା ନାଇଟ୍ରୋଜେନେ ଅଛି ଫସ୍ଫରସ୍ ଅଛି ତ ଗୋଟେ ପ୍ରକାର। ଅଭାବ ରହୁଥିଲା ତ ଆମେ ଯଦି ମିଶ୍ରିତ ଚାଷ କରିବା। କଣ ହଉଛି ନା ଆମେ ଗୋଟେ ମାନେ ଜମିରୁ ବିଭିନ୍ନ ପ୍ରକାରର ଧର ପରିବା ଲଗେଇଲା ମାନେ ପାର୍ଟ ପାର୍ଟ ତ ଗୋଟେ ଟାଇମ୍ ରେ ଆମେ କଣ କଲେ ନା ବିଭିନ୍ନ ପ୍ରକାର ଫଳ ପାଇ ପାଇଲେ ବା ପରିବା ପାଇ ପାଇଲେ। ବୁଝିପାରୁଛନ୍ତି ନା? ତ ମୋ କହିବା କଥା ହଁ। ତ ମୋ କହିବା କଥା କି ଯଦି ମାନେ ଚାଷ ଜଣେ ଚାଷୀ କରୁଛି ରାସାୟନିକ ସାରର ପ୍ରୟୋଗ ଅଧିକ ମାତ୍ରାରେ କରୁଛି ଆପଣ ତାଙ୍କୁ କଣ କହିବେ?
ଆମେ ସେ ଯୋଉ ବିଷାକ୍ତ ଜିନିଷ କଥା କହିଲେ
ଆଜ୍ଞା ହଁ କୁହନ୍ତୁ ଶୁଣୁଛି
କହିଲେ ମାନେ ପିଡ଼ିଆ ପକାଇ ଦେଉସନ୍ତି ସେଇଗୁରା ଯଉ କହିଲେ ଆମେ ଯଦି ପିଡ଼ିଆ ହେରିକା ନ ପକେଇକି ସେମାନେ ଯଦି ଚାହିଁବେ ମାନେ କୃଷି ଲୋକ କଣ କୃଷିମାନେ ନିଶ୍ଚିତ ପିଡ଼ିଆ ହିଁ ପକେଇବାକୁ କହିବେ ଆମେ ସାର ଦେଇଦବୁ ଜଲଦି ଆମର ବଡ଼ ହେଇଯାଉ ଆମେ ବିକ୍ରି କରିଦବୁ। ସେଇଟା ହିଁ ଭୁଲ କରୁଛନ୍ତି କାହିଁକି ନା ସେ ସେମିତି ନ କରିକି ବି ନିଜେ ବି ଚାହିଁଲେ ସବୁ ଜିନିଷ ଟା କରିପାରିବ ନିଜେ ହିଁ ମାନେ ଏଇଠି ମନେକର ଖତ ଗାଈ ଖତ ଦଉଛନ୍ତି ଆଉ ଏଠୁ ନିଜେ ହିଁ ମାନେ ପଚା ସଢ଼ା ପନିପରିବା ତାକୁ ହିଁ ଚାହିଁଲେ ସେଇ ସାର ରେ ଲଗେଇ ପାରିବେ ମାନେ ବିଷାକ୍ତ ହବନି ନା ମେନ୍ ମେଡ଼ିସିନ ଆମେ ଦେବା ଅପେକ୍ଷା ମେଡ଼ିସିନ ନ ଦେଇକି ଆମେ ନିଜେ ହିଁ ନିଜେ ମେଡ଼ିସିନ କରିପାରିବା। ଆଉ ପୋକ ଲାଗିଗଲେ ପୋକ ଲାଗି ଗଲେ ନିମ୍ବ ନିମ୍ବ ଗଛ ଯୋଉ ନିମ୍ବ ଗଛ ସେଇ ଯେଉଁ ପତ୍ର ଆଣିକି ଆମେ ଗୋଟେ ଜାଗାରେ ସଢ଼ା କରିକି ରଖିକି ତାକୁ ପାଣି ମାନେ ପାଣି ମିଶେଇକି ଯଦି ସ୍ପ୍ରେ କରିକି ପକେଇବା କୌଣସି ବାଇଗଣ ହଉ ବା କୋବି ହଉ କୌଣସି ଜିନିଷରେ ପୋକ ହବନି ହେଲା। ପୋକ ହବନି ସେଟା ହିଁ ଲୋକମାନେ ବୁଝୁନାହାନ୍ତି ନା କାହିଁକିନା ଆମେ ବିଷାକ୍ତ ଜିନିଷ ଖାଉଛେ କାହିଁକି ବିଷାକ୍ତ ଜିନିଷ ଖାଉଛେ ସେଇ ଜିନିଷ ଗୁଡ଼ା ପକେଇଲେ ଆମେ ଆଉ ଔଷଧ ପକେଇବାନି ଆମେ ଔଷଧ ପକେଇଲେ ନା ବିଷାକ୍ତ ହେଇକି ଆମ ଦେହରେ ରୋଗହକା ସବୁ ହଉଛି ସେଟା ହିଁ ଲୋ ଲୋକମାନେ ବୁଝୁନାହାନ୍ତି ଆଜି ବି ସେଇ ଦିଦି ବି ସେମିତି କହିଲେ ଆମେ ବୁଝିଲୁ କିନ୍ତୁ ଯୋଉମାନେ ମାନେ ଆମେ ଆମେ ବିଲ ନା କରୁନୁ ଯୋଉମାନେ କୃଷି ଲୋକ ସେମାନେ ହିଁ ପ୍ରାୟ କହିଛନ୍ତି ଏବେ କରିବା ପାଇଁ ଦେଖିବା ଚେଷ୍ଟା ଚେଷ୍ଟା କରୁସନ୍ତି ସେମାନେ କରିବାକୁ ଦେଖିଆ କଣ କରୁଛନ୍ତି।
ଆଜ୍ଞା ତାପରେ ଦେଖନ୍ତୁ ତ ମୁଁ କହିବା କଥା କୃଷି ପାଇଁ ଆମ ସରକାର ବିଭିନ୍ନ ପ୍ରକାର ଆର୍ଥିକ ସ୍ତରରେ ସହାୟତା କରୁଛନ୍ତି ଧର ଧାନ ଅମଳ ପାଇଁ ଧାନ ସେ ନିଜେ କିଣୁଛନ୍ତି ବୁଝିପାରୁଛନ୍ତି ନା ତାପରେ ଧର ଆପଣଙ୍କର ପରିବା ହେରିକା ବହୁତ ହେଇଗଲା ତାକୁ ରଖିବା ପାଇଁ ଗୋଟେ ଶୀତଳୀକରଣ ଯନ୍ତ୍ର ର ବି ଇଏ କରୁଛନ୍ତି ଯାହା ଦ୍ଵାରା ବହୁତ ଦିନ ପର୍ଯ୍ୟନ୍ତ ଆପଣ ପରିବା ରଖିପାରିବେ। ଆର୍ଥିକ ସହାୟତା ରୂପରେ ଦେଖନ୍ତୁ କାଳିଆ ଯୋଜନା ଆଉ ବଳିଆ ଯୋଜନା ହଉ, ପି ଏମ୍ କିଷାନ ହଉ, ସି ଏମ୍ କିଷାନ ହଉ ବିଭିନ୍ନ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦଉଚନ୍ତି। ଅକ୍ଷୟ ତୃତୀୟ ଠାରୁ ଆମର କଣ ହଉଛି, ନା କୃଷି କାର୍ଯ୍ୟ ଆରମ୍ଭ ହଉଛି। ତ, ତା ପୂର୍ବରୁ ହଉଚି ଗୋଟେ କଥା ଯୋଉ ମାଟିରେ ଆମର ଗୋଟେ ଉପକାରୀ ଜୀବ ଥାଏ, ବୁଝିପାରୁଛନ୍ତି ନା ଜିଆ? ତ ଜିଅ କଣ କରେ, ନା ମାଟିକୁ ତଳ ଉପକୁ ଫସ୍ ଶୋଷଆ କରେ। ଯଦି ଆମେ ରାସାୟନିକ ସାରର ପ୍ରୟୋଗ କରବୁ ଜିଆ ତ ମରିଯିବ। ତ, ଲାଭ କଣ ହବ? ସେ ତ ମାଟିର ବନ୍ଧୁ। ଆମର କୃଷକର ବନ୍ଧୁ। ତ, ଯଦି ଆମେ ତାକୁ ମାରିଦବା ତ, ଆମେ କେମିତି କଣ କରିପାରିବା? କୃଷକମାନେ ହଉଛନ୍ତି ଆମର ଅନ୍ନଦାତା। ଯେ ହେତୁ ସେ ଆମକୁ କଣ କରୁଚନ୍ତି ଖରା, ବର୍ଷା, ଶୀତ ସବୁ ଖାତିର ନ କରି, ସେ ଆମ ପାଇଁ କଣ ମାନେ ଫସଲ ଉତ୍ପାଦନ କରୁଛନ୍ତି। ଆଜ୍ଞା। ଯଦି ଆମେ ଦେଶର ବିକାଶ ଚାହୁଁଛେ ନା ତା ହେଲେ ପ୍ରଥମେ ଆମ କୃଷି ଉପରେ ଧ୍ୟାନ ଦବା। କାହିଁକି ନା କୃଷିରେ ଯଦି ବିକାଶ ହବ, ତା ହେଲେ ଦେଶର ବିକାଶ ହେଇପାରିବ। ତେଣୁ କୃଷକଙ୍କୁ ଯେତେ ସମ୍ଭବ ସରକାରୀ ଯୋଜନାକୁ ସେ ବହୁତ କିଛି ଯୋଜନା ଅଛି, ସରକାରୀଙ୍କ ସରକାର ସ୍ତରରେ। ଯୋଉଟା କି ଚାଷୀ ମାନେ ଜାଣି ପାରୁନାହାନ୍ତି। ତାର ଲାଭ ମଧ୍ୟ ଉଠେଇ ପାରୁନାହାନ୍ତି। ତ, ଆମେ ମୋ କହିବା କଥା, ଆମେ ତାଙ୍କୁ ଜଣେଇବ। ଯେମିତି ଆମର କୃଷି ବିଶେଷଜ୍ଞ ରହୁଛନ୍ତି। ମାଟିର ପରୀକ୍ଷା କରି କୋଉ ଚାଷ ମାନେ ସବୁ ମାଟିରେ ତ ସବୁ ଚାଷ ହେଇପାରିବନି ନା। ନିର୍ଦ୍ଦିଷ୍ଟ, ନିର୍ଦ୍ଦିଷ୍ଟ ମାଟିରେ ନିର୍ଦ୍ଦିଷ୍ଟ